ହଉ
ହୁଁ କଣ କରୁଛୁ?
ହଁ ନା ଲୋ ଏଇ ଲଙ୍କା ଭାଜୁଚି ଜିରା ଗୁଣ୍ଡ ଲଙ୍କା ହବ।
କ ଡାଲମା?
ନାଇଁ ଛୁଇଁ ଆଡୁ ଭଜା ହବ ସାଗ ଭଜା ହବ।
ହୁଁ।
ତମର? ହୁଁ ହୁଁ।
ଆମର ଆଜି ପଖାଳ ହେଇଚି, କଖାରୁ ଡଙ୍କ ତରକାରୀ ହେଇଚି। ଯୋଉ ଇଏ କରିବୁ କାଲିକି ଆସିବୁ ହେଲା। ସନ୍ଧ୍ୟା ବେଳକୁ ଆସିକି ଖାଇ ପି ଦେଇକିନା ବଜାର ଠୁ ସାତଟା ଆଠଟା ବେଳକୁ ଘରକୁ ଯିବୁ ଆଉ। ଆଯିବା ବଜାର ବନ୍ଦ। ପୁଅ ନେଇଥିଲା ଟିଫିନ କିଣିକି ଖାଇବ ବୋଲି ଆଜି ମାସ ଶେଷ ଗୁରୁବାର ବଜାର କରନ୍ତୁ ମୋ ମନ ନାହିଁ। ହେଟୁ ଟିଫନ୍ ନେଇଥିଲା ବିସ୍କିଟ ତାର ସାଙ୍ଗ ଜଣେ ଆନି ତାକୁ ଦେଇଛି ଖାଇବାକୁ। ହେଲା ଇଏ କହିଲ ମୁଁ ବଜାରରେ ଇଠ ତରକାରୀ ଖାଇକି ଯିବି ତୁ ଖାଇଦେ। ଇଲୋ ତାକୁ ଦେଇ ଦେଇଚି ଟିଫିନ ଖାଇବାକୁ ଇଏ ସେଇଠୁ କଣ କରୁଛି ନା ଆଇଲାଳୁ ବଜାରରେ ବଜାର ବନ୍ଦ। ଓପାସେ ଆଉ।
ହ।
ହୁଣ୍ଡା କୁ କହିବ କଣ ତୁ ଖାଇବାକୁ ନେଇଚୁ ତୁ ଖାଇବୁନୁ ତାକୁ ଦେଇଛୁ ସାଙ୍ଗ ଆଣିନି। ହଁ ଦେଲା ଭଲ ହେଲା। କଇଲା ମୁଁ ବଜାରରେ ଖାଇକି ଯିବି ତୁ ଖାଇଦେ ବିସ୍କିଟ। ନଉନଥିଲା ଟୋଟାଲ ମୁଁ ଜବଦସ୍ତ ଦେଲି ମୁଁ କଲି ନେଇଯା ଭୋଗ କରିବ କାଳେ ସମସ୍ତେ ଟି ଫିନ୍ କରିବେ ତୁ ବସିବୁ। ପାଣି ବୁଡେଇକିନା ଖାଇଦବୁ। ଦଶ ବାରଟା ଖଣ୍ଡେ ବିସ୍କିଟ ଦେଇଥିଲି ଖାଲି ବିସ୍କିଟ। ସେ କଣ ସେ କଣ କରୁଚି ନା
ଲଙ୍କା ମୁଁ ଭାଜୁଚି ତମକୁ ଛିଙ୍କ ହଉଚି? ହ୍ୟାଲୋ। ହ୍ୟାଲୋ ହେଲୋ ଆରେ ୟାର ମୋ ହାତ ବିନ୍ଧିଲାଣି।